ହଁ ନମସ୍କାର। ଏ ଖାଇକି ଉଠିଲି ଏବେ ଆଉ। ତୋମେ କଣ କରୁଚ? ମୁଁ କହିଲି ଖାଇକି ଉଠିଲି ଏବେ।
ଖାଇକି ଉଠିଲୁ ଏବେ?
ହଁ।
ଖାଇଥିଲୁ?
ଏବେ ଖାଇଥିଲି ଭାତ, ଡାଲି, ଅଣ୍ଡା ତଡକା, ଆଉ ସକାଳେ ଦେଇଥିଲେ ଭାତ ଡାଲି ଆଉ କଣ ମାଛ।
ମାଛ।
ହୁଁ ହଁ ଗୋଟେ
ହୁଁ ଏକ୍ସଟ୍ରା ଦଉନାହାନ୍ତି ନାଇଁ?
ନାଇଁ ଏକ୍ସଟା ନାଇଁ ଏଠି ସବୁ ଗୋଟିଏ ଗୋଟିଏ ହିଁ ଦଉଛନ୍ତି ଅଣ୍ଡା ହେଲେ ଗୋଟେ ଭାତ ମାଛ ହେଲେ ବି ଗୋଟେ ଖର ବା ଖାଇବା ମିଶି ଗୋଟିଏ ପଇସା ଆଉ ଏକ୍ସଟ୍ରା ପଇସା ଏମତି କିଛି ନାହିଁ।
ଏ ତୁ ଯଦି ଦବୁ ଏକ୍ସଟ୍ରା କହିବୁ ମୁଁ ଦେବି କୋଡିଏ ଟଙ୍କା ଦେବି ମତେ ଗୋଟେ ମାଛ ପିସ ଟେ ଦିଅ।
ନାଁଇ ହେନ୍ତି କିଛି କରିନାହାନ୍ତିି ଏଠି ନା
ଆମ ଡିିପ୍ଲୋମା କଲେଜରେ ସେମିତି ଦଉଥିଲେ
ହଁ ହଁ।
ଏଇଠି କିନ୍ତୁ ନାଇଁ ସିଷ୍ଟମ ଆଉ ହୁଁ। ହଉ ମୋର ଆଡଜଷ୍ଟ କରିବା କଥା ଆଉ ବଡ ମାନେ ମାଛ ଛୋଟିଆ ଦଉ ସୁନ୍ତି ନା ବଡଟେ?
ମାଛ ହଁ ସାଇଜ ବେଶି ଆସିଛି।
ଆଉ ଚି ନା ସାଇଯି ପିସ୍
ହଁ ସାଇଜ ବେଶି ଆସିଛି କିନ୍ତୁ ଜିନିଷ ଟେଷ୍ଟ ନାହିଁ ଆଉ।
ଟେଷ୍ଟ ନାହିଁ ନାଇଁ ତୁ ଭଜା ଆଣିଦଉ ନାଁ ଭଜା ଦଉନାହାନ୍ତି। ହ୍ୟାଲୋ। ହ୍ୟାଲୋ ମୁଁ କହିଲି କହିଲି ମାଛ ଭଜା ଆଣୁନୁଭାରି ନାଁ ଟେଷ୍ଟ ନାହିଁ।
ମାଛ ଭଜା? ଆମର ସେଇ ମାଛ ଭଜା ହିଁ ଦଉଛନ୍ତି ମାଛ ଝୋଳ ଯେ ହେଇଟା ଝୋଳ ଅଲଗା ଆସଛି ଭଜା ହେଇକି ମାଛ ଅଲଗା ଆସୁଛି।
ଆଚ୍ଛା ଝୋଳ ଦେଇ ଦଉଛନ୍ତି ଟିକେ ତାପରେ ଭଜା ଦଉଛନ୍ତି।
ହଁ ମାଛ ଭଜା ଟା ତାପରେ ଦଉଛନ୍ତି। ହଁ ଅଣ୍ଡା ଦେଲେ ବି ସେମିତି ଅଣ୍ଡା ସିଝା ଅଲଗା ଝୋଳ ଅଲଗା।
ଆଚ୍ଛା ଆଚ୍ଛା।
ହୁଁ ହଁ ଅଣ୍ଡା ଏମିତି ଆଉ ଆଉ ଅଜା ଆଈ ସବୁ ଭଲ ଅଛନ୍ତି? ଅଜା ଆଇ ହେରିକା ସବୁ ଭଲ ଅଛନ୍ତି?
ହଁ ଅଜା ଭଲ ଅଛ। ଅଜାର ଟିକେ ଦେହ ଖରାପ ଏବେ ଅଛି ତ।
କଁଅ ହେଇଚି କି?
ସେ ଆମର ତାଙ୍କର ସେ ଅଣ୍ଟା ଟା ବିନ୍ଧୁଛିି ହେଲା ଗୋଡ
ହୁଁ ହୁଁ
ହୁଁ ସେଥିପାଇଁ ଏବେ ଯାଇଥିଲେ ଏବେ ଇଞ୍ଜେକ୍ସନ ଡକ୍ଟର ଦିଟା ଦେଇଛି। କହିଲେ ଏସନ ଖାଇବ ବୋଲି ସନ୍ ସବୁଦିନ ଏବେ ଖାଉଛନ୍ତି କାଲି ଖାଇଥିଲେ ଆଜି ଖାଇଛନ୍ତି।
ହୁଁ ହୁଁ।
ଏମିତି ଆଉ ତାଙ୍କ ଦେହ ଟା
ଏମତି ଆଉ କଣ କରିବା।
ହଁ ନାଇଁ ଯାଇ ଥିଲି ଯୋଉ ଦିନ କଟକ ହେଇଦିନ ମୁ କଥା ହେଇଥିଲି ଆଇଙ୍କ ସହିତ ତ
କ କଥା ହେଇଥିଲୁ ତ ହୁଁ ହଁ ହଁ ହଁ ତୁ ତେବେ କଟକରେ ରହିବୁ ଆଉ।
ହଁ ମୁଁ ଏ ବି ଯିବି ତ ଆଉ ମତେ ଲାଗୁଚି ମୋର ଇଭିନିଂ ସିଫ୍ଟ ରେ ପଡିବ କି କଣ ବଧେ ଦିଟା ରୁ ଛଅଟା ବଧେ ପଡିବ କି କଣ। ହଁ ଉପରଓଳି ଟାଇମଟା।
ଆଚ୍ଛା ଉପ
ହୁଁ ହୁଁ କଟକ ଆମର ଏଇଢ଼େ ଆମର ପଡୁଛୁ ତିନିଶହ ପିଲା ପଡୁଛୁ। ସେଥିରୁ କଟକକୁ ଆମେ ନବେ ପିଲା ଯିବୁ ଶହେ ଶହେ ଜଣ ଯିବୁ ଆଉ, ନବେ ଅ ଭିତରେ ଆଉ ପଇଁଚାଳିଶ ପଈଁଚାଳିଶ କରି ସେ ନେବେ। ମତେଲାଗୁଚି ସେକେଣ୍ଡ ସିଫ୍ଟ ହଁ। ବଧେ ସେକେଣ୍ଡ ସିଫ୍ଟ ନେ କଣ ଆଉ ପଇଁଚାଳିଶ ଜଣ। ହଁ ସେପଟିକି ଆମେ ନବେଟା ପିଲା ଯିବୁ।
ହଁ।
ଆମ ଆମର ଅଉ ଗୋଟେ ସେକ୍ସନ ଆଉ ଆଉ ସବୁ ଯିବ ଖୋର୍ଦ୍ଧାକୁ।
ଖୋର୍ଦ୍ଧାକୁ ତମେ କଣ ସିଲେକ୍ସନ ତମେ ନିଜେ ପକେଇଲ ନା କଣ କଲେଜ ଦେଲା।
ହଁ ହେରା କଲେଜ ତମ ରେଜଲ୍ଟ ଅନୁସାରେ ମାନେ ଜଉ ଏଣ୍ଟ୍ରାନ୍ସ ରେଜଲ୍ଟ ପାଇଥିବ।
ଓ ହୋ ହୋ ତୋର ଭଲ ଥିଲା ବୋଲି ତୋର କଟକ ରେ ପଢିଲା।
ହଁ ଜାଙ୍ଗ ଅନୁସାରେ ଆଉ ଜାର ଯୋଉଠି ପଡିବ ଏମିତି ଆଉ। ତାପରେ ତାଙ୍କର ଏଠି ଚେଁଚ ହଁ ପଇସା ପତ୍ର କରିବାକୁ ପଡିବ।
ପଇସା ପତ୍ର ଦେଲେ ହଉଛି।
ହୁଁ। ଆଉ ଦଶ ହଜାର କୋଡିଏ ହଜାର ଏଇଭଳିଆ ଆଉ ତାହାର ବ୍ରାଞ୍ଚ ଅଛି ଆମର ଏଠି। ଆମର ଏଇଠି ମାଲିକ ଗୋଟେ କିନ୍ତୁ ତିନିଟା ବ୍ରାଞ୍ଚ, ମାନେ ଏବେ ଆମେ ଗୋଟେ ଇଞ୍ଜିନିୟରିଂ କଲେଜ ଖୋଲିଲ ପ୍ରତି ବେଆଚ କୁ ଗୋମେଣ୍ଟ ଷାଠିଏଟା ସିଟି।
ହଁ।
ଶାଠିଏ ଟା ସିଟି ତମେ କହିବ ନାଇଁ ମୁଁ ଅଧିକ ପିଲାଙ୍କୁ ପଢେଇବି, ବୋଲେ ତମେ ତମ ନାଁରେ ଏକା ଆଉ ଗୋଟେ କଲେଜ ଖୋଲିଦବ ଗୋଟେ ବିଲଡିଙ୍ଗ ଭିତରେ ଏକା ଲୋକ ଜାଣିବାକୁ ବିଲଡିଂ ଗୋ ଗୋଟେ ବୋଲି କଲେଜ୍ ଗୋଟେ କିନ୍ତୁ ଭିତରେ ତିନଟା କଲେଜ୍ ଚାଲିଥିବ ତମ ନାଁ ରେ ଏକା ଷାଠିଏ ଷାଠି ଷାଠିଏ ଏମିତି ଆଉ ବିଲ୍ଡିଂ ଗୋ ମାଲିକ ଗୋଟେ କିନ୍ତୁ
ତତେ କଲେଜର ଇଏ କିଏ ଦେଲା? ମାନେ କିଏ କହିଲା ତ ଏ କଲେଜରେ କୁଆଡେ ଭଲ?
ତ କୋଡିଏ ଏକୋଇଶି ବର୍ଷର କଲେଜ ଆ ପୁରୁଣା କଲେଜ ଶୁଣିକି ଆସିଥିଲି ଏକା ଆଉ
ତୁ ମାନେ ତତେ କିଏ କହିଥିବ ନା କି ଏ କଲେଜଟା ବୋଲି।
କହଦିଅ ଆମ ଗାଁରୁ ଜଣେ କହିଲା ମତେ।
ଓ ହୋ ହ
ହୁଁ।
ଟେକ୍ନିକାଲ ଲାଇନ ରେ ବି କିଛି ଫାଇଦା ନାହିଁ ହେଲା।
ଆଁ।
ନହେଲେ ଟେକ୍ନିକାଲ ଲାଇନରେ କିଛି ଫାଇଦା ନାହିଁ।
ହୁଁ।
ନର୍ସିଂ କଲୁ ତୋର ଇଏ ବି ହେଇଯିବ। ଗମେଣ୍ଟରେ ବି ହବାର ଚାନ୍ସ ଅଛି, ନହେଲେ ପ୍ରାଇଭେଟ୍ ରହିବୁ କିଛି ଅସୁବିଧା ନାହିଁ।
ପ୍ରାଇଭେଟରେ ତ ହେଇଯିବ କିଛି ଅସୁବିଧା ନାହିଁ, ଗମେଣ୍ଟଟା ଟିକେ ହଇରାଣ ଆମୁକୁ ଜେନେରାଲ କୁ ଆଉ।
ହଁ ହଁ ହଁ।
ଏଇ ବର୍ଷ ବାହାରିଛି ପାଞ୍ଚ ହଜାର ନା ଛଅ ହଜାର ପୋଷ୍ଟ ବାହାରିଚି, ଆପ୍ଲିକାଣ୍ଟ ହେଲେଣି ଦେଢ଼ ଲକ୍ଷ।
ସେବା
ଦେଢ ଲକ୍ଷ ପିଲାରୁ ପାଞ୍ଚ ହଜାର ଟା ମାତ୍ର ପୋଷ୍ଟ। ସେଇ ଭିତରେ ବି ଯିଏ ପଇସା ପତର କାରବାର ଅଛି, ଯିଏ କାମ କରିବେ ।
ହଁ।
ଆହୁରି ହାଣ୍ଡିକାପଟ୍ସ୍ ସଇଲେ କା କୋଟା ସିଟ୍ ଆହୁରି ଅଛି।
ହଁ ହାଣ୍ଡିିକ୍ୟାଫ୍ଟ୍ ଅଛି ହଁ।
ହୁଁ। ହାଣ୍ଡିକ୍ୟାପ୍ଡ୍ ମାନେ ପୁରା ଫୁଲି ହାଣ୍ଡିକ୍ୟାପଡ ବି ନେବେନି ସିଏ। ଆଉ ଜଣଙ୍କର ଫିଜିକାଲ ଠିକ୍ ନଥିବ ସିଏ ପେସେଣ୍ଟର କେୟାର କେମିତି ନବ ହେଇ ଭିତରେ।
ହଁ ହଁ ହଁ।
ତା ଗୋଡ଼ ଯଦି ବଙ୍କା ଥିବ କି କଣ କରୁଥିବ ସିଏ ତ କିଛି ଦି ନିଜେ ହିଁ ଠିକ୍ ନଥିବ।
ହୁଁ ହୁଁ ହୁଁ।
ଏଠି ମା ଆମେ ମେଡିକାଲରେ ଆମେ ଆଡମି ସନ୍ ହେଲା ବେଳୁକୁ ଏକା ଆମର ଆମେ ଡକ୍ଟରରୁ ଗୋଟେ ଚେକପ ସାଇନ୍ ଆଣିଥିବୁ ହେଇଠୁ। ମେଡିକାଲରୁ ଯେ ଆମେ ଫିଜିକାଲ ଠିକ ଅଛୁ ବୋଲି। ହଁ।
ମେଡିକାଲ ଫିଟନେସ୍ ତାକୁ କହୁଛନ୍ତି।
ନି ହଁ
ସେଇଟା ସବୁ ଜାଗା ରହୁଛି ମାନେ ତୁ ଜବ୍ ବି ଯଦି କରିବୁ ତାହେଲେ ତୋ ମେଡିକାଲ ଫିଟନେସ୍ ବି ମାଗୁଛି
ଆଗୁଦେ ଏଇ ସିଷ୍ଟମ ହେଇଯାଇଛି ଏବେ ସବୁ ଆଉ
ହୁଁ ଆଉ ତୋ ସାଙ୍ଗ ମାନେ କଣ କରୁଛନ୍ତି?
ସାଙ୍ଗମାନେ ସବୁ ଖାଇକି ଉଠିକି କିଏ ଘରେ ବା କଥା ହଉଛି କିଏ କୁଆଡେ କଥା ହଉଛନ୍ତି ସବୁ ଏମିତି ଆଉ।
ଓହୋ ହୋ।
ହଁ।
ତାହେଲେ ସବୁ ସବୁ ଯାଉଛ କଣ? ହଁ ଯେ ବସ୍ ଯାଉଚି ନା କଣ ସେଇଠୁ?
ହଁ ଏଇଠୁ ବସ ଯିବ କଲେଜ ବସ୍ ଯିବ।
ହୁଁ ହୁଁ ହୁଁ।
କଲେଜ ସାର୍ ନେଇକି କୋଉଠୁ ଆମ କଲେଜଠୁ?
ହୁଁ।
କଟକ ଏ ସି ବି ତ ମୁଁ ଯାଇନି କେତେବେଳେ କାଇଁ।
କଟକ ନାଇଁ ମ ଏଇ ଯୋଉ ଆମର ତମ ତମ କଲେଜ।
କଲେଜ ଆମର ପାଖଟା।
ଚାଲି ଚାଲି ପଳଉଛ ନା ବସ ଯାଉଛି?
ଚାଲି ଚାଲି ପଳେଇଆଉଚୁ ଆମର ଏଇଠି ପାଖଟା ସବୁ ଶହେ ଦୁଇଶହ ମିଟର ହବ।
ଓହୋ ପୁରା ପା
ହଁ ଦେଖା ଯାଉଚି ହାଫ କିଲୋମିଟର ବି ନୁହଁ।
ହୁଁ ହୁଁ ହୁଁ।
ତ ମେନ ରୋଡ ସାଇଡ୍ ରେ ଏକା କଲେଜ ଟା ଆମର କଲୋନି ଭିତରେ ହଷ୍ଟେଲ ଟା ଆଉ।
ହୁଁ ହୁଁ ସେଇଟା କୋଉ ଜାଗା କହିଲୁ ଆଉଥରେ।
କେୟାର ହସ୍ପିଟାଲ ପାଖ ଟା।
କେଆର ହସ୍ପିଟାଲ ନାଇଁ।
ହଁ।
ଆଛା।
କେୟାର ହସ୍ପିଟାଲ ପୁରା ପାଖଟା।
ହୁଁ ହୁଁ ହୁଁ।
ଟୋଟାଲି ହେଇଟି ମୁଁ ବାଲକୋନୀରେ ବସିଥିବି। ଜଣା ପଡୁଚି ଲୋକ ଚାଲିକି ଯାଉଛନ୍ତି। ହସ୍ପିଟାଲ ଭିତରେ ଯୋଉ ଦେଖାଯାଉଛି ପୁରା ପୁରା ପାଖ ଟା କେ୍ୟରର କ୍ଲାସ ନ କଲି ମାନେ ମତେ ରିଜନ ଦେବାକୁ ପଡିବ ଦି ତିନି ଜଣଙ୍କୁ ଯେ କାଇଁକି ଯାଇନି କଣ ପାଇଁ ଦି ତିନଟା ଦେବାକୁ ପଡିବ, ହଁ।
ଘର କ ଘର ବୁଲିବାକୁ ଗଲୁ ତାପରେ। ମାନେ ତ ଘର ଲୋକ ଆସିଚନ୍ତି ବୁଲିବାକୁ ଗଲୁ।
ହଁ ସେଠି ମୁଁ ତା ଆଗ ଦିନଠୁ ଆପ୍ଲିକେସନ ଦେଇଛି। ଯେ ଆମର ଗାର୍ଡିଆନ ଆସିବାର ଅଛି ମୋର ବାହାରକୁ ଯିବି ଆଉ ଟିକେ ଯିବି ମୁଁ ଏତିକି ସମୟ ପାଇଁ କି ଏତିକି ସମୟ। ନାଇଁ ସିଏ ତମେ ତ ଆସିଲେ ଆଉ କିଛି ସିଏ ସିଏ ସେ ଇଏ କରିବେନି।
ଓହୋ ନାଇଁ ନାଇଁ ଧରକ ମୁଁ ଗଲି ହେଲା ତ ମତେ କିଛି
ନାଇ ନାଇଁ କିଛି କହିବେନି ମୁଁ ଆସିଲି ଆପଣ ତମେ ଆସିଲେ ଖାଲି ଗୋଟେ ସାଇନ ଟେ କରିବ। ଆଉ ଗାଡିଆନ ବୋଲି ମତେ ନେଇକି ଯାଉଚ ବୋଲି। ଆଉ ମୁଁ ତ ଆଗରୁ ସାଇନ ହେରାକ ମାର ମୁଁ ଆପ୍ଲିକସନ ଦେଇ ଦେଇେଥିବି ଆଗୁଆଉ। ହଁ ତାଙ୍କେ ଟାଇମ ଦେବେ ଛଅଟା ଭିତରେ ପଳେଇ ଆସିବେ ବୋଲି ଆଉ।
ଆଚ୍ଛା ଛଅଟା ଭିତରେ ତତେ ଆସିବାର ଅଛି ନାଇଁ।
ହଁ ଛଅଟା ସରୁ। ନା ଯଦି ଗୋଟେ ଦିନ ପାଇଁ ଗଲି ବେଲେ ସେମତି ଆପ୍ଲିକେସନ ଦେବାକୁ ପଡିବ ଯେ ଦିନେ ଦିଇ ଦିନ ପାଇଁ ଯାଉଚି ବୋଲି। ଛୁଟିରେ ହେଲେ ବି ଆପ୍ଲିକେସନ ଦେଇକି ଜିବାକୁ ପଡିବ ଆଉ। ହଁ।
ତାହେଲେ ପୁରା ସିଷ୍ଟମ ପୁରା ଟାଇଟ୍ ଆଉ ନାଇଁ।
ହଁ ହଁ ପ୍ରାଇଭେଟ ତ ପୁରା ଟାଇଟ କରିଦଉଛନ୍ତି ଆଉ।
ମାନେ ପୁରା ପଢୋଉଚନ୍ତି ଭଲସେ ଆଉ।
ହଁ ପାଠ ପାଠ ଖରାପ ନାହିଁ ଏଇଠି।
ହୁଁ ପାଠ ପଢା ବଢିଆ ପଢଉଛନ୍ତି।
ହଁ ପାଠ ବଢିଆ ପଢ଼ା ହେଉଚି।
ଏଲବି ହଉ ଥିବ
ହୁଁ ହୁଁ କାଟି ଆଲବି ହଉଛି।
ହୁଁ ହୁଁ।
ହଁ ପଢାପଢିରେ କିଛି ଅସୁବିଧା ନାହିଁ।
ହାଲୋ ହଉ ମୋର ପଢିକି ତ ରହିବା କଥା ଯୋଉଠି ହେଲେ ଆଉ।
ହୁଁ ହୁଁ।
ହୁଁ।
ଏମତି ଆଉ
ହୁଁ।
ଭାଇ ଆମେ
ଥିଲେ ନାଇଁ
ହଁ ହଁ।
ହୁଁ କୋଠି ନେଇଥିଲେ?
ହଁ ସେଇଟା ମୁଁ ଗାଁ ମେଡିକାଲ ରୁ ଇଏ କରିକି ଆଣିଥିଲି ସାଇନ ମାରିକି ଆଣିଥିଲି। ହଁ ସେଇଟା ତ କମ୍ପୁଟର ଏରା ଫର୍ମ୍ପଫିଲିପ୍ କଲାବେଳକୁ ଦିଆ ହେଇଯାଇଚି ଫିଟ୍ନେସ୍ ସାର୍ଟିଫିକେଟ୍ ଆଉ।
ହଁ ହଁ ହଁ। ଫିଟନେସ୍ ତ ଦରକାର ସବୁ ଜାଗାରେ ଆଉ ସେଇଟା ଅବହେଳା କଲେ ହବନି ଆଉ। ହୁଁ।
ଏମିତି ଆଉ ଫିଟନେସ୍ ରେ ନେଇଥିଲେ ତାପରେ ଆଉ ତ ତାଙ୍କେ ଆସିଲା ପରେ ଜାହା ପଇସା ନେଇକି ଆଡମିସନ୍ କରେଇଲେ ଏଠି ଆଉ।
ଆଚ୍ଛା ଆଚ୍ଛା ଆଛା। ହଉ ଦଶ ମିନିଟ୍ ହେଇଗଲା ହେଲା ରଖୁଚି ମୁଁ ତୁ ସହ ନର୍ମାଲ ହେଇ କରୁଚି ହଉ।